ହ୍ୟାଲୋ ହଁ ମୁଁ କହିଲ ସୁଭିିଲା।
ହଁ।
ହଁ କଣ କରୁଥିଲ କି।
ଏଇ ବସିଛି।
ଆଉ ତମ ଆଡେ ରଜ କଣ କେମିତି ସେଲିବ୍ରେଟ୍ ହଉଛି ଟିକେ ମତେ କହିଲ,
ହଁ ଆମ ଆଡେ ରଜ ତ ଡ୍ରେସ ପତ୍ର ସବୁ ଆଣି ସାରିଲୁଣି ଆମ ଆଡେ ତ ରଜ ବହୁତ ଭଲ ଭାବରେ ପାଳନ କରନ୍ତି ଦୋଳି ଫୋଳି ଆମର ସବୁ ହେଇ ସାରିଲାଣି ପିଠା ପିଠା ହବ ସଜବାଜ ହେଇକି ବୁଲାବୁଲି ଟିକେ କରାହବ ଆଉ
ଆଚୁଆଲି ଆମର ଏପଟେ ନା ରଜରେ ଟିକେ ଭଲସେ ଏଇ ପାଳି ଆମର କୋଉ ପାଳି ହୁଏନି କିନ୍ତୁ ଏଇପାଳି ଟିକେ ଭଲ ସେ ଆମେ ପ୍ଲାନିଂ କରିଚୁ ମୁଁ ଆକଚୁଆଲି ରଜ ପାଇଁ ପାଖାପାଖି ଚାରି ରୁ ପାଞ୍ଚ ଦିନ ହେଲା ଅନଲାଇ କାମ କରୁଛି କିନ୍ତୁ ଛୁଟି ନେଇକି ଟିକେ ଟାଇମ ଦବାକୁ ପଡୁଚି ମୋତେ, ଯେହେତୁ ଏଇଟା ଫାଷ୍ଟ ଟାଇମ ଆମର ହଉଚି ଛି ନା ତ ମୋତେ ଟିକେ ସବୁ ଦାୟିତ୍ୱ ନେବାକୁ ପଡୁଛି ତ ଯେମିତି ତମ ଗାଁରେ ତମେ ଯେମିତି ଟିକେ ମାନେ ଲିଡ଼ିଙ୍ଗଟା ନିଅ ତ ସେଇ ହିସାବରେ ଆମର ବି ମୋତେ ଦେଇଛନ୍ତି ତ ମୁଁ ନିଏନି ଆଗରୁ, ଏଇ ବର୍ଷ ନେଇଛି ଆଉ ତମର କଣ କେମିତି ସବୁ ପଇସା ପତ୍ର କଣ କେମିତି ଆଦାୟ କର କଣ କେମିତି
ହଁ ଆମର ଯୋଉମାନେ ବାହାରେ ରହୁଛନ୍ତି ସେମାନଙ୍କ ତୁରୁ କଲେକ୍ସନ କରାହେଉଛି ଆମ ଗାଁରୁ ଆଉ ଯୋଉମାନେ ମାନେ ଆମେ ଯୋଉମାନେ ମିଶିକି କରୁଛୁ ସେମାନେ ବି ସବୁ କଲେକ୍ସନ କରିକି ମାନେ ଆମର ଭଲ ସେ ଆମର ଡାକିଚୁ ଲୋକ ମାନେ ଲୋକ ଆସିକି ବନଉଛନ୍ତି, ତମର କେମିତି କଣ, ହଁ ହଁ ହଁ, ବଢେଇ ଆମର ଆସି କରୁଛନ୍ତି,
ହଁ ଆମର ତ ଆକ୍ଚୁଆଲି ବଢେଇ ବି ସେମିତି ଆସିକି ବନଉଛୁ ଆମର କୋଉ ଭଳି ମାନେ ସେମିତି କରନ୍ତିନି, ପାଖାପାଖି ଦଶ ରୁ ପନ୍ଦର ବର୍ଷ ହେଲା ଆମ ଗାଁ ରେ ଆଉ ରଜ ନଥିଲା କିନ୍ତୁ ଏଇ ବର୍ଷ ଟିକେ ବସିଥିଲୁ ତ ଘରେ ତ ସବୁ ଛୁଆ ପ୍ଲାନିଂ କରିକି ଆମେ ସବୁ ଭାବିଲୁ କରିବା ତ ଆମର ଟିକେ ମାନେ ଖାଇବା ପତ୍ର ବି ଭଲସେ କରାଯାଉଛି ଯେମିତି ଭାତ ଡାଲି ମାନେ ରଜରେ ତ ବହୁତ ସାରା ଆଇଟମ ହୁଏ। କିନ୍ତୁ ଗୋଟେ ସଂକ୍ରାନ୍ତି ପଡୁଛି ସେଇଦିନ ଆମର ସାଧା ଉପରେ ଅଛି
ଫାଷ୍ଟ ତ ଆମର ବାରରେ ପଡିବ ଫାଷ୍ଟ ରଜ ରବିବାର ପଡିବ ସେଇଥିରେ ଆଇଁସ ଆଉ,
ହ ନାଇଁ ନାଇଁ ଫାଷ୍ଟ ରବିବାର ଗୋଟେ ଅମାବାସ୍ୟା ପଡୁଛି ତ ତ ଆମର ଏପଟେ କିଛି ମାନେ ହବନି ଆଉ ଆଇଁଷ ଫାଇଁଷ ଉପରେ ହବନି ଯାହା ହବ ସାଧା ଆଉ ଆମର ଏସ ବ୍ରାହ୍ମଣ ଆସିକି ରୋଷେଇ କରରେ ସବୁ ବିନା ପିଆ ରସୁଣ ରେ ରୋଷେଇ ହବ ଆମର ଏଠି ସବୁଠୁ କଣ କହିଲ ଟିକେ ବହୁତ ଲୋକ ଅଛନ୍ତି ଯୋଉମାନେ କି ମାନେ ବିନା ପିଆଜ ରସୁଣରେ ରୋ ଖାଆନ୍ତି, ଆଇଁଷ ତ ମାନେ ଥାଉ କିନ୍ତୁ ପିଆଜ ରସୁଣ ବିନା ସବୁ ଖାଆନ୍ତି
ଆଉ ଡ୍ରେସ ଆଣି ସାରିଲୁଣି ରଜ ପାଇଁ ଡ୍ରେସ୍ ଆଣି ସାରିଲୁଣି।
ହଁ ଆକ୍ଚୁଆଲି ମୁଁ ତ ଡ୍ରେସ ଆଣିଛି ମୁଁ ଗୋଟେ ଅନଲାଇନରେ ଗୋଟେ ଅର୍ଡର କରିଥିଲି ପ୍ଲସ ଅଫ ଲାଇନରେ ବି ଯାଇକି ଆମର ସେ ଯୋଉ ମାର୍କେଟ ପାଖରୁ ଯାଇକି ଗୋଟେ ଆଣିଛି କୁର୍ତ୍ତିୀଟେ ଆଣିଛି ଶାଢୀ ଟେ ବି ଆଣିଛି।
ଆଉ ରଜରେ ତାସ ଲୁଡୁ ଖେଳା ଖୁଳୁ ହୁଏ ନା ନାଇଁ ତମ ଆଡେ ହୁଏନି।
ହଁ ଆମ ଆଡେ ତ ତାସ ହୁଏ ଲୁଡୁ ହୁଏ ଆଉ ଆମେ ସବୁ ଛୁଆ ବି ସବୁ କବାଡି ବି ଆମେ ସବୁ ଖେଳୁ। କବାଡିଟା ଯେହେତୁ ଗୋଟେ ମାନେ। ରଜ ରେ ଗୋଟେ ମାନେ ପ୍ରାଧାନ୍ୟ ଖେଳ। ତ ସେଇଟା ଝିଅ ପିଲା। ପିଲା ବି ଖେଳନ୍ତି ତାଙ୍କର ଆଉ ଦୋଳି ଉପରେ ତମର କଣ। କଣ ସବୁ ଦୋଳି ବନାଯାଏ ସେପଟେ
ଆମର ହଉଛି ପଟା ଦୋଳି ଆଉ ଛୋଟ ଛୋଟଛୁଆ ଖେଳିବା ପାଇଁ ଚକ୍ରିଦୋଳି ଗୋ ଟଉଛି ମାନେ ସେଇଟା ଦୌଡ଼ିରେ କିନ୍ତୁ ହଉଛି ଆଉ ଆମର ଗୋଟେ ଗୋଟେ ଖାଇ ଦୋଳି ହେଇଛି ଆଉ ଆମର ଅ ଆଉ ଆମର ଗୋଟେ କଣ କହିଲେ ସେ ଯୋଉ ଗୋଟେ ମାନେ ଦଉଡିରେ ମାନେ ଦ ମାନେ ଦୌଡି ସାଇ ଥିବ କିନ୍ତୁ ତଳେ ମାନେ ପଟା ଥିବ ତ ସେଇଥିରେ ଗୋଟେ ସେଇଟା ଦୋଳି ନା ଠିକ ସେ ତ ମୁଁ ଜାଣିନି ତ ସେଇ କେ ଦୋଳି ବି ଆମର ବନା ହେଇଛି ଚକିରି ଦୋଳି ବି ହେଇଛି
ହୁଁ ହୁଁ ଆଉ ରାମ ଦୋଳି ଗୋଟେ ହୁଏ ଆମର ଏପଟେ କୁହନ୍ତି ମୋ ମାମୁଁଘର ପଟେ ମୁଁ କହିଲି ଆମର ଏପଟେ ଗୋଟେ ରାମ ଦୋଳି ହୁଏ ତମର ସେପଟେ ହୁଏ ନା ହୁଏନି
ରାମ ଦୋଳି
ହଁ
ନାଇଁ ଆମ ଗାଁ ରେ ହୁଏନି କାହିଁକି ନା ଆମର ଯେହେତୁ ଗାଁ ଗାଁଉଲି ରେ ମାନେ ଘର ତ ଗାଁ ରେ କିଏ କରିବ ସେମିତି ଗାଁ ରେ ହୁଏନି ରାମ ଦୋଳି ଆମ ଗାଁ ପାଖରେ ମାନେ ଟିକେ ଦୂରରେ ଆଉ ଗୋଟେ ସାହିରେ ସେଇଠି ହୁଏ ଆମେ ଯାଉ ଖେଳିବା ପାଇଁ ସାଙ୍ଗସାଥି ଆମର ଚାରିଟା ବେଳେ ଟିକେ ବାହାରିକି ଯାଉ ଖେଳିବା ପାଇଁ
ଓ ହୋ
ହଁ ସେଇଟା ଆମର ବହୁତ ଲୋକ କୋଉ ମାନେ ହୁଁ ଏମିତି ଗୋଟେ ଗାଁ ନାହିଁ କି ସେଇ ଗାଁ କୁ ନ ଆସନ୍ତି
ଏଇ ଯୋଉ ସେ ହଁ ହଁ ମୁଁ ବି ଶୁଣିଥିଲି ସେଠି ଯାତ୍ରା।
ସବୁ ମାନେ ଭଲ ହୁଏ ଆମେ ବି ସେଇଠି ଯାଉ।
ହୁଁ ହୁଁ। ଆଉ ଯୋଉ ରଜ ପାଇଁ ସବୁ କଣ କଣ ପିଠା ସବୁ ପ୍ଲାନିଂ କର ମାନେ ଘର ମାନଙ୍କରେ କଣ କ।
ଆମର ତ ଫାଷ୍ଟ ସକାଳୁ। ଚିଲି ମଟର ତରକାରୀ ନହେଲେ ଚକୁଳି ମଟର ତରକାରୀ। ତାପରେ ସନ୍ଧ୍ୟା ବେଳେ। ଆମର ମଣ୍ଡା ପିଠା କରନ୍ତି ଆଉ ପୋଡ ପିଠା ବି କରନ୍ତି ଆଉ
ଆମର ଆମର ଏଇପଳି ତ ପ୍ଲାନିଙ୍ଗ ହେଇଛି ଆମର ଯେହେତୁ ଘରକୁ ସବୁ ଆସିବେ ମୋ ମୋ ଯେଉଁ ଦିଦି ଏରିକା ତ ସେଥିପାଇଁ ଆମର ଫାଷ୍ଟ ରଜ ଦିନ କରାହେଇଚଛି ଦହିବରା ଦହିବରା ଆମେ କରିବୁ ତାପରେ ଅଛି ଖରାବେଳ ତମର ସେଠି ଯୋଉ ଆମର ରଜ ମହୋତ୍ସବ ଯୋଉଠି ହବ ସେଇଠି ଆମର ଭୋଜି ହବ ତ ସମସ୍ତେ ସେଠି ଖାଇବେ ଆମ ତ ଏମତିରେ ଲେଟ ସମସ୍ତେ ଉ ଉଠୁନ୍ତି ଆଠଟା ନଅଟାରେ ଖାକୁ ଆଖ ଦହିବାର ଦଶଟା ହେଇଯିବ ଖାଇକି ସବୁ ଗାଧେଇକି ଯିବେ ତାପରେ ସେଠି ଆମର ଭୋଜି ଷ୍ଟାର୍ଟ ହେବ ଗୋଟେ ବଳକୁ। ସେଟି ଖାଇବେ ତାପରେ ଆମର ଗୁପଚୁପ ଆଇସ୍କ୍ରିମ୍ ବି ସବୁ ମାନେ ପଡିବ ଷ୍ଟଲ୍। ସବୁ ତ ସେଥିପାଇଁ ଟିଫିନ ପାଇଁ ବି କିଛି ଅସୁବିଧା ନାହିଁ ଆଉ ଗୋଟେ ଆଉ ଗୋଟେ କହୁଥିଲେ ଯେଉଁ ମିଠା ମକାରେ ଗୋଟେ ହୁଏ ସୁଇଟ୍ କର୍ଣ ଟାଇପ ର ଯୋଉଟା ସେଇଟା ବି କରିବେ। କହୁଥିଲେ ଏମିତି ଷ୍ଟାର୍ଟର ତିନି ଚାରିଟା ରଖିଛନ୍ତି। ହ ତାପରେ ସଧ୍ୟା ବଳକୁ ଆମର ମେଲୋଡ଼ି ବି ସେଠି ହବ ଆଉ ରାତିରେ ନର୍ମାଲି ର ଟିକି ଡାଲମା ସେଠି କରିବାର ଅଛି। ତ ସେଇଠି ସମସ୍ତେ ଖାଇଯିବ ଖାଲି ଯାହା ସକାଳୁ ଟିକେ ଜଳଖିଆ ସବୁ ଝିଅମାନେ ଖାଇକି ସେଇଠିକି ଯିବେ ଆଉ ଏମିତି ରେ ଯେହେତୁ ମେଲୋଡି ପ୍ରୋଗ୍ରାମ ଅଛି ସମସ୍ତେ ଦେଖିବେ ସେ ସରୁ କି ଦଶଟା ଉପି ସାରି ସାରିଲା ପରେ ପୁଣି ଖାଇବା ଷ୍ଟାର୍ଟ ହେବ ସେ ସାଢ଼େ ନଅ ଟା ବେଳୁ ଆରମ୍ଭ ହେଲ ଘଣ୍ଟେ ବି ଭିତରେ ସରିଯାଏ ଏମିତି ସବୁ ପ୍ଲାନିଙ୍ଗ କରାଯାଇଛି। ଆଉ ସେକେଣ୍ଡ ର ଜ ଦିନ ଆମର ବି ସେମିତି ଖାଇବା ପ୍ଲାନିଂ ହେଇଛି କଣ ସଂକ୍ରାନ୍ତି ଯେହେତୁ ଆମର ଗୋଟେ କରାହେଇଛି ମାନେ କଣ କହିଲ ମାଣ୍ଡିଆରେ ଗୋଟେ ଆକଚୁଲି ହୁଏ ଆମର ଗୋଟେ ମାନେ କଦଳୀ ପତ୍ର ଦେଇକି
ହଁ ହଁ ହଁ ମୁଁ ମାଣ୍ଡି ଆସି ଜାଣିଛି ମାଣ୍ଡିରେ ବି ପିଠା ହୁଏ ହୁଁ।
ଗୋଟେ ମାନେ ଭଲ ପିଠାଟେ ହୁଏ। ତ ସେଇଟା ଯେହେତୁ ଗୋଟେ ମାନେ ମାନେ ସସ୍ଥ୍ୟ ହଁ ସେଇଟା ସେଥିପାଇଁ ଆମ ଦିଦିଟି କହିଥିଲେ ଯେ ସେଇଟା ସେ କରିବ ମାନେ ଭଲ ଲାଗୁଛି ମାନେ ସେ ଖାଉନାହାନ୍ତି ନା ପଦା ରହୁଛନ୍ତି ସବୁବେଳେ ତ ସେଇଟା ବି ମାନେ ବନେଇବା ପାଇଁ ପ୍ଲାନିଂ ଅଛି ତା ଥାର୍ଡ଼ର ରଯ ମାନେ ଦ୍ୱିତୀୟ ରଜ ଦିନ ଆମର ପ୍ଲାନିଂ ଅଛି କଣ କହିଲ ପୋଡପିଠା ପୋଡପିଠା କରିବୁ ଆଉ ଏମିତି ସବୁ ମାନେ ଅଛି। ଆଉ ଆମର ଏ ଭୋଜି ଟା ତ ଯେହେତୁ ହଉଛି ଏ ଘରେ ପ୍ରେସର ପଡିବନି ରଜରେ ଯେମିତି ବହୁତ କାମ ରହେ ଲୋକମାନଙ୍କର ସେମିତି ନାଇଁ ଆମ ଟୋଟାଲ ସାାଇ ଟାଙ୍କ କେହି ବି ରୋଷେଇ ଫୋଷେଇ କରିବେନି ସମସ୍ତେ ାଇି ସେଠି ସମସ୍ତେ ଖାଇବେ ଖାଲି ଏମିତି ନର୍ମାଲି ସକାଳ ଜଳଖିଆ ଟା ଯେମିତି ଆମର ଖାଆନ୍ତି ଘରେ ଖାଇକି ଯିବେ ଆଉ ନହେଲେ ଚବ ତ ମାନେ ଖରାବେଳେ ରୋଷେଇ ସେଠି ସନ୍ଧ୍ୟାବେଳେ ବି ସେଠି ଯାହେଲେ ମାନେ ଯୋଉଟା କୁହନ୍ତି ଟିଫନ୍ ଟାଇପ ସେମାନେ ବି ସେଠି ଖାଇବେ ରାତିରେ ତ ଏମତିମା ରୁଟି ଗୋଟେ ଦିନ ହବ ପୁରୀ ଗୋଟେ ଦିନ ହଉଛି ଆଉ ଗଟ ଗୋଟେ ଦିନ ହେଲା ଆମର ଯୋଉ ଚକୁଳି ପି ଏଠାକୁ ଗୋଟେ ମଟର ଆଳୁ କଷା ଟାଇପ ର ଗୋଟେ କରିବେ ନହେଲେ ଚଣା ମସଲା ଗୋଟେ କରିବେ ବୋଲିମତି ପ୍ଲାନିଂ କରିଛନ୍ତି ଏମିତି ସବୁ ହବ ତିନି ଦିନିଆଙ୍କ ଆଉ ତମ ଆଡେ କଣ କେମିତି ଏମିତି ହୁଏ ନା ଆଉ କଣ ଅଲା ଟାଇପ ର କରନ୍ତି।
ସେମତି ହୁଏ କିନ୍ତୁ ଆମର ମାନେ ଘରକୁ ବିଲକୁଲ ଆମେ ଯାଉନା ମାନେ ଯେହେତୁ ରଜ ଟା ଏତେ ଇଏ ମାନେ ରଜ ଆମଟେ ମାନେ ଭଲସେ ପାଳନ କରୁ ଆମେ ତ ସବୁ ସାଙ୍ଗ ଛୁଆ ମିଶିକି ତ ବୁଲିବା ପାଇଁ ଯାଉ ଆମେ ଘରକୁ ମାନେ ଆସୁନା ସେଇ ବାହାରେ ଖାଇବା ଇଏ ଏମିତି କା ବା ସକାଳୁ ଯଦି ଖାଇକି ଯାଇଥିବୁ ଯାଇଥିବୁ ତ ଆଉ
ଆଉ ରଜକୁ ମାନେ ଏଇ ଯୋଉ ଫିଲ୍ମ ଦେଖିବାକୁ ଯାଅ ନା ଯାାଉନି
ନାଇଁ ଆମେ ଯାଉନା ସେଆଡେ ଆମର ସେଇ ବା କହିଲି ମାନେ ଗାଁ ପାଖ ଖରେଛୁ ଯାତ୍ରା ଭଳିଆ ହୁଏନି ସେଠି ଆମର ପୁରେ ପୁରା ଷ୍ଟେଜ ମାରିକି ସେଇ ଛୁଆ ଡ୍ୟାନ୍ସ କରନ୍ତି ଫାଷ୍ଟ ଆମର ଛୋଟ ଛୁଆ ଡ୍ୟାନ୍ସ କରିବେ ତାପରେ ଆମର ଯୋଉ ବଡ ଝିଅ ଛୁଆ ସମସ୍ତେ ଡ୍ୟାନ୍ସ କରିବେ ହେଲା ତାପରେ ସେଇଥିପାଇଁ ପ୍ରାଇଜ ଅଛି ମାନେ କିଏ କଣ ଭଲସେ ମାନେ ଡ୍ୟାନ୍ସ କଲା ତ ସେଇଥିପାଇଁ ପ୍ରାଇଜ ଅଛି ସେଇଠି
ଓହୋ ନାଇଁ ଆମର ବି ଏମତି ପ୍ର ମାନେ କରୁଛନ୍ତି ପ୍ରରିକ ଦଉଛନ୍ତି।
ଆଉ ତାପରେ ଆମର ସେଇଠି ପଣା ବି କରନ୍ତି।
ପଣା ଟା କୋଉଥିରେ କରନ୍ତି।
ଆମର ଦହି ଆଉ ନଡ଼ିଆ ଚିନି ଆଉ ଏମିତି କଣ କଣ ପକେଇକି ଭଲ ସେେ ମାନେ ପଣା କରନ୍ତି ଯେହେତୁ ଆମର ରଜ ତ ଏମିତି କଣାନେ କି ଖରା ତ ହଉଛି ନା ରଜରେ ଗରମ ବି ହଉଛି ଏବେ ସିନା ହେଉଛି କିନ୍ତୁ ରଜରେ କଣ ହବ କିଛି ଜଣା ନାହିଁ ତ ସେଥିପାଇଁ ସେଇଠି କରନ୍ତି।
ହୁଁ ହୁଁ ସେଇଟା ପାଗ ଉପରେ ମାନେ ନିର୍ଭର କରେ ଆଉ ଯଦି ପାଗ ଭଲ ଦେଲା ଭଲସେ କରିବ ନ ନାଇଁ ଯଦି ପାଗେ ଖରା ଜୋସ ରହିଲ ତମ ତେ ଘରୁ ବାହାରି ପାରିବନିଉ
ସେ ହଁ ଆର ବର୍ଷ ତ ବିଲକୁଲ ବି ରଜରେ ବାହାରି ହେଲଣିି ଏ ଏତେ ବର୍ଷା ଏତେ ଗରମ ବି ମାନେ ବର୍ଷା ତ ଯା ମାନେ ସଖଳେ ହେଲା ଖରା ଚାରିଟା ବେଳେ ହେଲା ପୁରା ବର୍ଷା ମାନେ ବିଲକୁଲ ବାହାରିକି ରଜକୁ ରଜ କରି ପାରିଲ ଆର ବର୍ଷ ପ ବେକାର ପଳଛି ରଜ ଘରେ ବସି ଚାସି
ହୁଁ ହୁଁ ମାନେ ତମେ ଯୋଉ ରଜ ଯୋଉ କର ରଜ ତିନି ଦିନି ଆଗ ତିନିଟା ମାନେ ଡ୍ରେସ ଅଲଗା ଅଲଗା କର ନା ଗୋଟେ ଡ୍ରେସ ତିନି ଦିନ ପାଇଁ କର
କଣ କହିଲା?
ମୁଁ କହିଲି ଯୋଉ ରଜକୁ ଯୋଉ ଡ୍ରେସ୍ ସମସ୍ତେ କରନ୍ତି ଝିଅମାନେ- ତମର ସେପଟେ ମାନେ- ସବୁ ମାନେ ଗୋଟେ ଡ୍ରେସ୍ ତିନି ଦିନ୍ ପାଇଁ କର ନା
ନାଇଁ ନାଇଁ ନାଇଁ ତିନି ଦିନି ପାଇଁ ଅଲଗା ଅଲଗା ଡ୍ରେସ୍ କି ଆମେ ବି ଏମିତି ଶାଢ଼ୀ ପିନ୍ଧୁ ମାନେ ଆମେ ଡ୍ରେସ୍ ତ କରୁ କିନ୍ତୁ ଆମେ ଶାଢ଼ୀ ବି ପିନ୍ଧୁ ଏମିତି ଖୁସି କରିବା ପାଇଁ ତ ମୁଁ ବି ରଜ ପାଇଁ ଏଥର ତ ଚାରିହଳ ଡ୍ରେସ୍ ଆଣି ଆସିଛି। ତ ଶାଢ଼ୀ ବି ମୋ କତିରେ ଅ ମୁଁ ଡ୍ରେସ୍ ପିନ୍ଧିବି ତ ଶାଢ଼ୀ ପିନ୍ଧିବି ଚାରଟା ବେଳେ ଆଉ ନର୍ମାଲ ଗାଁ ରେ ପିନ୍ଧିକି ଶାଢ଼ୀ ଏମିତି ବୁଲାବୁଲି କରିବୁ ତ ଆମେ ବାହାରକୁ ଯିବୁ ମାନେ ଡ୍ରେସ୍ ପିନ୍ଧିକି ଯିବୁ।
ତାହେଲେ ତମେ ରଜ ଟା ବହୁତ୍ ଭଲ ରେ ପାଳନ କର।
ହଁ ଆମର ଭଲ।
ଆଉ ମୁଁ କଣ କହୁଥିଲି କି ମୁଁ ଟିକେ ଏବେ ରଖୁଛି ଆଉ ତମକୁ ପରେ କେତେବେଳେ କଲ୍ କରିବି ଆଉ
ହଁ ହଉତାହେଲେ।
ହଉ ତମେ ତାହେଲେ କାଟ।